ହଁ ମ୍ୟାଡ଼ାମ ନମସ୍କାର
ମ୍ୟାଡ଼ାମ ଗୁଡଇଭ ନିଙ୍ଗ କେମିତି ଅଛନ୍ତି?
ହଁ ଭଲ ଅଛି ଗରମ ତ ହଉଚି ଆଉ କଣ ଆଉ ଭଲ ମନ୍ଦ ଭାରି ଦେହ ମୁଣ୍ଡ ଘିମିରି ଫିମିରି ଫଳିଗଲାଣି।
ହଁ ମ୍ୟାଡାମ ଆଉ କଣ କରିବା ଆପଣଙ୍କର ଘିମିରି ହୁଏ କି?
ମୋର କୋଉ ହଁ ମୋର ଆକ୍ଚୁଲି କଣ କହିଲେ? ଯାହା ତ ସ୍ତ୍ରୀ ଲୋକ ଆମେ ଯାହା ରୋଷେଇବାସ ତ କରିବୁ କରିବୁ। କିନ୍ତୁ ତା ସହିତ ମୁଁ ଟିକେ ଏକ୍ସସାଇଜ କରୁଚି। ଚାଲୁଚି ତ ସ୍ଵେଟିଂ ଟିକେ ଅଧିକ ହଉଚି।
ହଁ।
ହେଲାଆଳକୁ ଟିକେ କେବେ କୋଉ ବର୍ଷ ମୋର କେବେ ଘିମିରି ହୁଏନି।
ହୁଁ ହୁଁ ହଁ ହଁ ହଁ ଅଂ ସେଟିଙ୍ଗ ଅଧିକା ହେଲେ ବା ମାନେ ଘିମିରି ହୁଏ।
ହଁ ଆମେ ଆଉ ଏସିରେ ଥୋଡି ଏକ୍ସସାଇଜ କରିବୁ। ହଁ ତ ନର୍ମାଲ ତ ଆମକୁ ମୁଁ ବା ଏକ୍ସରସାଇଜି ଛାତ ଉପରେ ୟୋଗା କରୁଚି ମୁଁ। ଆଉ ଆମ ରୋଡ ରେ ରୋଡରେ ଚାଲୁଚି ଅଁ ଦି କିଲୋମିଟର ପାଖାପାଖି ଚାଲୁଚି।
କେମିତି କରୁଚନ୍ତି କହିଲେ ୟୋଗା ମୋର କରିବାକୁ ଭାରି ମନ। କିନ୍ତୁ ମତେ ସେଇ ମାନେ ଇଛା ମୁଁ ସବୁ କିନ୍ତୁ ମ୍ୟାଡାମ୍ ଭାବୁଚି ୟୋଗା କରିବି କିନ୍ତୁ ମୁଁ ନା ମାନେ ସେମ ମାନେ କେମିତି ମୋ ସହିତ ହଉଚି ଜାଣିଛନ୍ତି ମାନେ ମୁଁ ଦିନମାନ ଯାକ ଭାବିବି ଆଉ ମୁଁ ୟୋଗା କରିବି ଆକ୍ଚୁଲି ମ୍ୟାଡାମ୍ ମୁଁ ଲାଷ୍ଟ ଫାଇଭ୍ ଇୟର୍ସ ହେଲାଣି ଏଇ ମାନେ ଟିକେ ନିଜ ହେଲ୍ଥ ଉପରେ ଇଏ କରୁଥିଲି। ବଟ ଲାଷ୍ଟ ସିକ୍ସ ମନ୍ଥ ରୁ ମାମ ମ୍ୟାଡ଼ମ ମୁଁ ମ୍ୟାଡ଼ାମ ମୁଁ କିଛି କରୁନି। ନା ୱାକ୍ କରୁଛି ନା ମୁ ଡାଏଟ୍ ଅଛି କିଛି ନାହିଁ ହେଲା କାହିଁକି ନା ମୋର ଟିକେ ରେପନସିବୁଲ୍ ଟା ବହୁତ ସାରା ବଢି ଯାଇଚି ତ ସେଇ ଭିତରେ ଯୋଉ ମୁଁ ବେସ ତ ରହୁଚି ମୁଁ ବିଲକୁଲ ବି କରିପାରୁନି।
ହୁଁ। ଦେଖନ୍ତୁ କିଛି ନାହିଁ ଆପଣଙ୍କୁ ସକାଳୁ ଯଦି ସମୟ ଅଛି ମୁଁ କହୁଛି ଦେଖ ଖନ୍ତୁ ମୁଁ କଣ କରେ ନା କେବଳ ୟୋଗା କରିବା ପାଇଁ କି ରାତି ପାଞ୍ଚଟାରୁ ଉଠେ। ଠିକ ଅଛି ରାତି ପାଞ୍ଚ। ରେ ଆମ ନିଜ ଯଉ ନିତ୍ୟକର୍ମ ବାଥରୁ କାମ ଯାହା ବି ରହିଲା କମ୍ପ୍ଲିଟ ହେଇଯାଏ । ଛଟା ସାଢ଼େ ଛଟା ସୁଧା। ଯାହାବି ଆପଣଙ୍କ ପ୍ରୋବ୍ଲେମ୍। ଥାଉ। କଷ୍ଟିପେଶନପ୍ରୋବେଲମ୍ ଯେହେତୁ ମୋର ଅଛି। ସେ ପ୍ରୋବଲମ ସୋଲ୍ଭ ହେଇଯାଏ ସିକ୍ସ ଥାର୍ଟି ସୁଦ୍ଧା। ତାପରେ ମୁଁ ଗାଧୁଆ ପାଧୁଆ ସବୁ ରେଡି ହେଇଗଲା ଆମ ଘରକୁ ଜଣେ କାମ କରିଆକୁ ଆସୁଛନ୍ତି ସେ ତାଙ୍କର ବାସନ ମଜାମ ଯାହା ଯେମିତି କହନ୍ତି ତ ସବୁ କାମ ର ସେଇ ବାସ ପ୍ରାୟ ଟିଫିନ ୱାର୍କ ଆଉ ଲଞ୍ଚ ର କିଛି କାମ ମୁଁ କରିଦିଏ। ଆମର ଅ ରାମଦେବ ବାବାଙ୍କର ଦଉଛି ୟୋଗା ଆମର ଇଣ୍ଡିଆ ଟିଭିରେ ସାତଟା ଛପନ ରୁ ସାତଟା ଛପନ ରୁ ଖୋଲି ଦିଏ ତା ଦେହରେ ବାବା ଆମର ସବୁ କହୁଛନ୍ତି ।ୟୋଗା କହୁଛନ୍ତି ସିମ୍ପଲ ଲୋକ ବି ୟୋଗା କରିପାରିବ। ହେଲା କିଛି କଠିନ ନାହିଁ ତା ଦେହରେ। ପୁରା ଫ୍ରମ ଦ ମାନେ କହନ୍ତିନି ଷ୍ଟାର୍ଟିଂ ର ଜଣେ
ମ୍ୟାଡାମ ବୁଝିପାରିଲି ଯେ ମତେ ୟୋଗା କରିବାକୁ ବହୁତ ପସନ୍ଦ ମତ ତେ ୟୋଗ ର ବହୁତ ସାରା ଆସ ନ ବି ଜଣା ଅଛି। ବୁଝିପାରିଲେ ନା କିନ୍ତୁ କଣ କହିଲେ ମ୍ୟାଡାମ ମତେ ସେଇ ଇଚ୍ଛା ଶକ୍ତି ଟା ଆସି ପାରୁନି କି ବସିକି ନା ଗୋଟେ ପଇଁଚାଳିଶ ମିନିଟ୍ ଗୋଟେ ଅଧଘଣ୍ଟା ତାର କରିବା ପାଇଁ। ବୁଝିପାରିଲେ ନା ଆଗରୁ ମୁଁ ଆପଣ ବିଲିଭ କରିପାରିବେନି ମୁଁ ପର ଡେ ରେ ମାନେ ମିନିମ ଟା ଟେନ୍ କିଲୋମିଟର ମାକ୍ସିମମ୍ ଟା ଟ ମାନେ ଫିଫ୍ ଟିନ୍ ଥାଟିନ୍ ଏମତି କିଲୋମିଟର ମୁଁ ଚାଲୁଥିଲି ଏବେ ମୁଁ ଜିରୋ ପରସେଣ୍ଟ ମାନେ ୱାନ କିଲୋମିଟର ଇ ମ୍ୟାଡ଼ାମ ମୁଁ ଚାଲୁନି।
ଇଚ୍ଛା ଟା ଆପଣଙ୍କ ଏମିତି ହଠାତ୍ କାହିଁକି ମରିଗଲା ମାନେ
କାହିଁକି ମୋର ଶୁଣନ୍ତୁ ନା ହଁ। ଷ୍ଟ୍ରେସ୍ ନାହିଁ ମ୍ୟାଡ଼ମ୍ ମେନ୍ ହେଲା ମା ଯେହେତ ତୁ ଅ ମୁଁ ଗୋଟେ ଛୋଟ ମୋଟ ମାନେ ମୋର ଗୋଟେ ମାନେ ଜବ କରୁଛି ହେଲା ତ ସେଇଥିରେ କଣ କହିଲ ମ୍ୟାଡାମ ମୁଁ ଯୋଉ ଯିବା ଆସି ଆସିବା କରୁଚି ତ ଭୁଲ୍ ରେ ବଡ଼ି ବୋହୁତ ତାୟାଡ ହେଇଯାଉଛି ଆ ମ୍ୟାଡ଼ାମ ଆପଣ ଜାଣିଥିବେ। ରୋଶେଇ ବାସ ମୁ ଆଉ ମ୍ୟ ମା ଆଜି କାଲି ଆଉ ଏତେ ତ କରିପାରୁନି କାହିଁକି ନା ଜଣେ ଘରକୁ ଜଣେ ଆସୁଛନ୍ତି ସାହାଯ୍ୟ କରିବା ପାଇଁ ସେ କରୁ ଛନ୍ତି ଆଉ ମୋର ଟିକେ ଜଏଣ୍ଟ ଫାମିଲି। ହେଲା ତୋ ଫ୍ୟାମିଲିରେ ମେମ୍ବର ଅ ଅଛନ୍ତି। ଏମତି ରୁଟି ଟିକେ ରାତିରେ କରିଦିଏ କି ବ୍ରେକଫାଷ୍ଟ ମୋର ମୋର ଡିନର ଟା ମୁଁ ସରି ଲଞ୍ଚ ଟା ମୁଁ ବନେଇ କିନା ନିଏ। ଏତିକି ହିଁ ମ୍ୟାଡାମ କିନ୍ତୁ କଣ ହଉଛି ନା ମୋର ଯୋଉ ଯିବା ଆସିବାରେ ଯୋଉ ଏନର୍ଜି ଟା ଯାଉଚି ଫାଷ୍ଟ ଜିନିଷ ସେକେଣ୍ଡ ଜିନିଷ ଷ ହେଲା କଣ କହିଲେ ଯୋଉ ଛୋଟ ପିଲାଟେ ଅଛି ତାର ପାଠ ପଢା ପଢି ଇଏ ଜିନିଷ ଏଇ ସବୁ ଇଏ ରେ ମୁଁ ଏଗେନ ମୋ ନିଜକୁ ରିସ ସିଡୁଲ କରିପାରୁନି।
ହୁଁ ବୁଝିଲି।
ବୁଝିପାରିଲେ ନା ମାନେ ସବୁଦିନ ବିଲିଭ କରି ପାରିବେନି ମୋ ଯେତେବେଳେ ସମ ବିଲିଭ କରିପାରିବେନି ମୁଁ ଆଗରୁ ସା ତଟା ଆଠ ଟାରେ ଉଠୁଥିଲି
ହୁଁ ହୁଁ ସକାଳ ସାତଟା ଆଠଟାରେ ଉଠୁଥିଲେ। ହାଲୋ
ଅ ଆଠଟା ପଇଁଚାଳିଶି ପଚାଶ ପାଞ୍ଚଟା ବେଳ କୁ ହାଲୋ
ହଁ। ହଁ ହଁ କୁହନ୍ତୁ କୁହନ୍ତୁ।
ହଁ ମୋର ଚାର ଟା ପଇଁଚାଳିଶି ପଚାଶ ବେଳକୁ ମୋର ଆପେ ଆପେ ନିଦ ଭାଙ୍ଗି ଯାଉଛି।
ହୁଁ ହୁଁ।
ଯୋର ଦେ ମୁଁ ସବୁ ଦିନ ମାନେ ଉଠିବି ଉ ଷୁମ ପାଣି ପିଇବି ବାଲକୁନି ରେ ଛିଡା ହେବି ହେଲା। ମୁଁ ସବୁଦିନ ମାନେ ଭାବିବେ ଆ ଆଜି ଗ ଗଲିନି କାଲି ଯିବି କାଲିଟା କିନ୍ତୁ ମ୍ୟାଡାମ ମୋର କେବେ ମାନେ ଆ ଜି ହେଇପାରୁନି।
ହୁଁ।
ଏଇଆ ସବୁ ଆ
ତ ଦେଖନ୍ତୁ ଏଇଟା ମୁଁ ବୁଝୁଛି ମୁଁ ମୁଁ ବି ଜବ କରିବା ବେଳେ ସକାଳ ଚାରିଟାରୁ ଉଠିକି ରୋଷେଇ ବାସ ସବୁ ଯଦି ଗୋଟେ ଦେଖନ୍ତୁ।ମ୍ୟାଡମ ଏଇଟା ସବୁ ନିଜର ମାଇଣ୍ଡ ସେଟ ଯଦି ରାତି ଚାରିଟ ର ଉଠିକି ଆମ ଘର ପରିବାର ପାଇଁ କି ରୋଷେଇ କରିବା ଟାକୁ ଆମେ ଭାବୁଚୁ ରାତି ଚାରିଟାରୁ ଆମର ନିଦ ଭାଙ୍ଗି ଯାଉଚି ଠିକ ଅଛି। ଯଦି ଆମେ ସେଇ ଭାବି ପାରୁଛୁ ତାହେଲେ ନିଜ ପାଇଁ କି ଟାଇମ ବାହାର କରିବା ଆମ ଉପ ଡିପେନଡେଡ ନା ଏଇଟା ଆମକୁ ହିଁ ଭାବିବାକୁ ପଡିବା ଆମ ପାଇଁ କି ଆଉ କେହି ଭାବିବେନି।
ସେଥିପାଇଁ ବିଲିଭ କରିପାରିବି ମ୍ୟାଡାମ
ଭାବୁଥିଲ ମତେ ଆଜି ଥଣ୍ଡା ହେଇଛି ବୁଝି ହେଲା ମତେ ଥଣ୍ଡା ହେଇଚି ମ୳୲ଡାମ ସହିତ କଥାବାର୍ତା କରୁଥିଲି। ସେ କହିଲେ ତୁଳସୀ ମହୁ ଖାଆନ୍ତୁ। ବିଶ୍ଵାସ କରିବେନି ତୁଳସୀ ଅଦା ମହୁ ରେଗୁଲାର ବେସିଶ ମୋ ଝିଅକୁ ଦଉଛି।
ହଁ।
ସେଇ ଚାମୁଚ ଟା ମୁଁ ପାାଟିକି ପସ ଏଇଟା ହଉଛି ଆମର ମାଇଣ୍ଡ ସେଟ୍ ଆମେ ଆମ ମାଇଣ୍ଡ ସେଟ୍ କୁ ଚେଞ୍ଜ କରିଆକୁ ପଡିବ। ଏଇ ରୋଡ କଣ ନଥିଲା ଦୀର୍ଘ ଏଗାର ବର୍ଷ ହେଲାଣି ମୁଁ ଏ ଏରିଆ ରହିଛି ମୁଁ କଣ ଏଇ ରୋଡ ଟା ନଥିଲା ଥିଲା କିନ୍ତୁ ମୁଁ ଚାଲୁ ନଥିଲି ବର୍ତ୍ତମାନ ଯେମିତି ମୋ ଉପରେ ପ୍ରେସର ପଡିଲା ଦେହଟା ଖରାପ ହେଲା ଦେହଟା ଖରାପ ହେଲା ବେଳକୁ ମୋ ଛୁଆର ପାଠ ପଢା ହମ୍ପର ହେଲା। ମୁଁ କୌଣସି ଗୋଟେ କାର୍ଯ୍ୟ ପାଇଁ ଇନସିଏଟ ନେଇ ପାଇିଲିନି ତ ମୁଁ ଦେଖିଲି ନାଇଁ ଭାଇ କୋଉ କାର୍ଯ୍ୟ କରିବା ପୂର୍ବରୁ ଆଗ ନିଜ ପାଇଁ ବଞ୍ଚିବା ଶିଖ।
ହଁ ସେଇଟା ତ ସତ ମ୍ୟାଡ଼ମ୍ ଆପଣ ବିଲିଭ କରିପାରିବେନି ମୁଁ ମାନେ ମୋର ଚଉସ୍ତରି ସେଭେଣ୍ଟୀ ଫୋର ୱେଟ୍ ଥିଲା ମୁ ସେଭେଣ୍ଟୀ ଫୋର ୱେଟ୍ ରୁ ଫିଫ୍ଟି ସିକ୍ସ ଫିଫଟି ଫାଇପ ୱେଟ୍ ଆଣିଥିଲି ଏ ବେ ମୋର ଯଦିି ସିକ୍ସଟି ଟା ମୋର ନରମାଲ ୱେଟ୍ ମୋ ବଡି କୁ ସିକଟି ୱେଟ ଟା ମତେ ଭଲ ମାନେ ବୁଝିପାରିଲ ନା ଫିଫ୍ଟି ସିକ୍ସ ଫିଫ୍ଟୀସେଭେନ ମାନେ ଅ ଅତି ପତଳା ମାନେ ଭଲ ଦେଖାଯାଏନି ସେଟା କିନ୍ତୁ ଏବେ ମୋର ସିକ୍ସି ଫାଇଭ ୱେଟ୍ ହେଲାଣି ଫିର୍ ବି ମୁ ମ୍ୟାଡ଼ାମ। କିଛି କରିପାରୁନି।
ନାଇଁ ମ୍ୟାଡାମ ଏଇଟା ଆପଣ ନିଜକୁ ହି ଭାବିବାକୁ ପଡିବ ଆପଣଙ୍କ ପାଇଁ ଆଉ। କେହି ଡେଇଁବେନି।
ହଁ ସେଇଟା ସତ କଥା ।ହଁ ସେଇଟା ସତ କଥା ଯାହା। କହିଲେ ମ୍ୟାଡ଼ାମ।
ଦେଖନ୍ତୁ ରୋସ ବର୍ତ୍ତମାନ ହଁ ମୁଁ ଡ୍ୟାନ୍ସ କ୍ଲାସ ବି ଯାଉଛି। ମୋର। ଜୁମ୍ବା କ୍ଲାସ ବି ଯାଉଛି। ଆଉ ତା ସହିତ ମୁଁ ଏତିକି ଏକ୍ସରସାଇଜ ବି କରୁଛି ହଁ ଏତିକି କରୁଛି ମତେ କିଏ କହିଥିଲା କରିବା ପାଇଁ। ପୁଣି ପ୍ରବ୍ଲେମ ଅଛି ଆଣ୍ଠୁରେ ନି ପ୍ରବ୍ଲେମ ଅଛି। ଜିମ୍ ବି ଯାଇଥିଲି। ଜିମ ରେ ମନା କରିଦେଲେ ନାଇଁ ନି ପ୍ରୋବ୍ଲେମ୍ ଅଛି ଆମେ ବହୁତ୍ ଜିନିଷ ଆପଣ କରିପାରିବେନି ଅନନେସେସାରି ୱେଷ୍ଟ କରନ୍ତୁନି ପଇସା। ତ ଜିମ ରୁ ମୁଁ ବାହାରି ଆସିଲି। କିନ୍ତୁ ଏ ଦିଟାକ ମୁଁ।
ବଟ୍ ମ୍ୟାଡାମ ଏତେ ସବୁ ଜିନିଷ କଲା ପରେ ୱେଟ ଉପରେ କିଛି ସେଟ ପଡ଼ିଲାଣି?
ବହୁତ ଏଇଟନାଇନ କେଜି ରୁ ଆସିକି ପହଞ୍ଚି ଗଲାଣି ମୁ ସେଭେଣ୍ଟିନାଇନ ।
ଓ ଟେନ୍ କେଜି କେତେ ତେ ମନ୍ତ ଭିତରେ ମ୍ୟାଡ଼ାମ?
ୱାନ ଏଆର ଭିତରେ।
ଓ ହୋ ହଁ।
କଜ୍ ମୋ ଗ୍ଲୋଡବ୍ଲାଡର ନାହି ବୋଲି ମୋର ଗ୍ୟାସ୍ ହେଇଯାଏ ।ଏବେ ଏବେ ମୁଁ ଖାଇବାଟା ମୁଁ ସେଇ ଛଅଟା ସୁଦ୍ଧା କମ୍ପ୍ଲିଟ କରିଦଉଛି ରାତିକୁ ମୁଁ ଜୁସ୍ ଫୁସ୍ କିଛି ପିଇକି ଶୋଉଛି।
ଆଜ୍ଞା।
କିନ୍ତୁ ଆଗରୁ ମୁଁ ସେଇ ନଅଟା ବେଳେ ହିଁ ଖାଉଥିଲି।
ଆଗରୁ ମୋର ମୋର ଖାଇବାର ପ୍ର ପ୍ର ପ୍ ର ଡାଏଟ ପ୍ଲାନ୍ ଥିଲା ମ୍ୟାଡ଼ାମ ବିଲିଭ କରିପାରିବେନି ।ମୁଁ ଘରର ସବୁ ଜିନିଷ ଖାଏ।। ଚିଟ୍ ଡେ ବି ବନାଏ ମୋର ସଣ୍ଡେ ପୁରା ଚି୍ ଡେ। ଯୋଉ ଦିନ ମତେ ନନଭେଜ ଖାଏ। ବଟ ଏବେ କଣ ହଉଛି ନା ମ୍ୟାଡ଼ାମ ସେପଟୁ ଯୋଉ ଥ । ଠିକ ରେ ନ ଆସୁ ନା ମତେ ଯାହା ମିଳୁଛି ମୁଁ ତାହା ଖାଇଦଉଛି ଖାଇଲା ବେଳକୁ ସାତଟା ସାଢେ ସାତଟା ହଉଛି ସାତଟା ସାଢେ ସାତଟାରେ ଏତେ କିଛି ବି ନାହିଁ। ଚଳିବ। ବଟ୍ ଯାହା ମଳିଲା ମୁଁ ଖାଇଦଉଛି। ମୁଁ ଆଉ ଦେଖିପାରୁନି ମ୍ୟାଡାମ ନାଇଁ ଏଇଟା ଖାଇବା କଥା ନୁହଁ ଇଏ ନୁହଁ ତ ସେ ସବୁ ଜିନିଷ ମୁଁ ଭାବି ପାରୁନି ମାନେ ମୋ ମନ ଚାହୁଁଛି ଭାବିବା ପାଇଁ ମୋ ମାଇଣ୍ଡ ବେଳେ ବେଳେ ହଁ ମ ଖାଇଦିଏ।
ଦେଖନ୍ତୁି ସିମ୍ପୁଲ ଜିନିଷ ଯଦି ଆପଣ ଯଏଣ୍ଟ ଫାମିଲିରେ ରହିିକିବି ଯଏଣ୍ଡ ଫେସର ଯଦି ନାହିଁ ତାକୁ ଇ୍ଗନୋର କରନ୍ତୁ ସେ ହେଇଗଲା। ଗୋଟେ ଜିନିଷ କାମ ସାଇଡ ହେଇଗଲା। ଠିକ୍ ଅଛି ତାକୁ ସାଇଡ କରିଦେ ବର୍ତ୍ତମାନ? ଆପଣ ଯେହେତୁ ମ୍ୟାରେଡ ଆପଣଙ୍କ ଛୁଆଟି ଅଛି ହଜବେଣ୍ଡର ଡିଉଟି ଆ ନା ହଜବେଣ୍ଡ ନିଜେ କାମ ନିଜେ କରୁଛନ୍ତି।
ସେ ନିଜେ କରନ୍ତି।
ତ ଭେରି ଗୁଡ ସେ ଡଟି ବି ଆପଣଙ୍କ ଓଭର ହେଇଗଲା। ସଇଲା ତାପରେ ଆସିଲା ଛୁଆ କାମ ଛୁଆ ଏଇନା ଆପଣଙ୍କର ଜଷ୍ଟ ଷ୍ଟାଣ୍ଡାଡ ଟୁ କି ଥ୍ରୀ‌ ରେ ପଢୁଥିବ।
ଆଜ୍ଞା ଆଜ୍ଞା ହଁ।
ଠିକ ଅଛି। ତାକୁ ଏତେ ଫୋକସ କରନ୍ତୁନି ତୁ ପାଠ ପଢ କାରଣ ଆଜି କା ଡେଟ ରେ ଆପଣ ଦେଖନ୍ତୁ ଯୋଉ ପିଲା ଛୋଟବେଳେ ବହୁତ ବଢିଆ ପାଠ ପଢୁଥିବ ବଡ ହେଲେ ମୂର୍ଖ ହୋଇକି ବୁଲୁଥିବ ସେଇଟା କହିହବନି ତାକୁ ଫୋକସ କରିବା ଅପେକ୍ଷା ତାକୁ ସଂସ୍କାର ଶିଖାଅ। ତୁ ଠାକୁରଙ୍କୁ ଡାକେ ତୁ ଧ୍ୟାନରେ ବସ ଯୋଉଟା ଗୋଟେ ଭଲ ମଣିଷ ପାଠ ସେ ଅଟମେଟିକ ପଢିବ। କିଛି ବ୍ୟସ୍ତ ହବା ଦରକାର ନାହିଁ। ଯୋଉ ପିଲା ଷ୍ଟାଣ୍ଡାଡ ନାଇଣ୍ଟି ପ୍ରଷେଣ୍ଟ ରଖିଛି, ମାନେ ମାତ୍ର ନାଇଣ୍ଟି ରଖିବଟା ମାନେ ମାଣ୍ଡେଟୋରି ନୁହଁ। ପିଲାଟିକୁ ଭଲ ମଣିଷ କରନ୍ତୁ, ତାକୁ ବି ଯୋଗ ଶିକ୍ଷା ଖାନ୍ତୁ ନିଜେ ବି ଯୋଗରେ ବସନ୍ତୁ। ଆପଣ ମାଇଣ୍ଡ ସେଟ କରନ୍ତୁ ତାକୁ ମୁଁ ଅଧଘଣ୍ଟା ଯୋଗ ଶିଖେଇବି। କାରଣ ତାକୁ ବି ଫିଜିକାଲି ଷ୍ଟ୍ରଙ୍ଗ ହବାର ଅଛି।
ଅଛି ହଁ ହଁ।
ଠିକ୍ ଅଛି। ମୋ ଝିଅକୁ ଏଖାନ ଛୁଟିଟା ମୁଁ ତାକୁ ଯୋଗ ଶିଖି କହୁଛି କିନ୍ତୁ ସ୍କୁଲ ଖୋଲିଗଲେ ସେ ତ ସ୍କୁଲ ଯିବ । ତାପରେ ସ୍କୁଲ ଗଲା ବ ଆଉ ଯୋଗ ଶି ଶିଖି ହବନି ତାରେ ଇଭିନିଂ ରେ କୋଉ ଯୋଗ କରି ହବ ବାବାଙ୍କର ବି ଭିଡିଓ ଦେଖିକି ତାକୁ ସେଇଟା ପୁଣି ଶିଖେଇଆ ଷ୍ଟାର୍ଟ କରିବି।
ଆଜ୍ଞା ମ୍ୟାଡାମ ଧନ୍ୟବାଦ ମ୍ୟାଡାମ ଆପଣ ବଢିଆ ଜିନିଷ ଟେ ଶିଖେଇଲେ ହେଲା ନେକ୍ସ୍ଟ ଯେତେବେଳେ ବା ମୁଁ ଆପଣଙ୍କ କଥାରେ ମାନି କାଲି ଠାରୁ ଆରମ୍ଭ କରିବି
ହୁଁ ହଁ ସେଇଟା କରନ୍ତୁ ଆଗ ଚାଲନ୍ତୁ ତାପରେ ଯୋଗାକୁ ଯିବେ।
ଆଜ୍ଞା ଆଜ୍ଞା ସିଓର ଧନ୍ୟବାଦ ମ୍ୟାଡ଼ମ ହଁ ।